ହଁ ଶୁବି ହଁ ଶୁଖିଲା?
ଆଜ୍ଞା।
ହଁ ଏଇ ରୋଷ୍ ଷେଇ ଚାଲଚି ଆଉ।
କଣ ରୋଷେଇ କରୁଚନ୍ତି?
ମୁଁ ଏଇ ଓହୋ। ମୁଁ ଏଇ କୁନ୍ଦୁରି ଆଳୁ ଭଜା ଛୁଇଁ ଆଳୁ ଭଜା ଆଉ ପଣସ ମଞ୍ଜି ସେଇଟା ଭର୍ତ୍ତା ହବ।
ହେଟା ସିଜେଇକି ନାଁ କେମିତି?
ସିଜେଇକି ତାକୁ ଚୋପା ଛଡ଼େଇକି ସିଝେଇ ଦେବ। ମାନେ ହୁଇସ୍ ତିଲ୍ ମାରିଦବ ଦିଟା ସିଜେଇ ଦେଇକି ତାକୁ ଚକଡ଼ିଦବ। ତା ଦିଅରେ ଟିଏ ପିଆଜ କଞ୍ଚା ଲଙ୍କା ପକେଇ କି ରଖିଦବ ତାପରେ ବଘାରନ୍ତି ଯେମ ଏ ଆମର ଆଳୁ ବଘରା ହୁଏନି ତେଲ ଟଣ ଦେଇକି ଜିରା ଦେଇକି ଟିକେ ଭୃଷଙ୍ଗ ପତ୍ର ପ କେଦବା ଏଇଟା ଯୋଉ ଚକ ଟିକେ ରଖିଥିବ ସେଇଟା ପ ଓକେଦ ତମେ ଚକଟି ବି ସେମିତି ଖାଇପାରିବ ଭତ୍ତା ଯଦି ଚାହିଁବ ତମୁ ଖାଇବ ଭଲ ଲାଗେ ଟେଷ୍ଟ ଟା ତାମ ବଣସ ମଞ୍ଜି ଖାଅ ନା ନାଇଁ
ପଣସ ମଞ୍ଜି ପୋଡିକି ଖାଏ ଖ।
ହଁ ସେ ଚୁଲି ହେଲେ ଭଲ ଲାଗିବ ପୋଡିି ଖାଇବାକୁ
ପୋଡିକି ଖାଉ ତାକି ପଣସ ମଞ୍ଜି ଭଜା ହୁଏ ମତ ସେଟା ଭଲ ଲାଗେି ମୁଁ ଖଲି ପୋିକି ଖାଇଲେ ମତେ ଭଲ ଲାଗେି
ହଁ ସେଇ ଚୁଲି
ହଁ ତେନ୍ତୁଳି ତେନ୍ତୁଳି ତେନ୍ତୁଳି ଯୋଉ ତା ଧହରୁ ମଞ୍ଜି ଭାରେ ତେନ୍ତୁଳି ମଞ୍ଜି ବି ପଡିକି ଖାଆନ୍ତି
ହୁଁ ଭାବ। ବା ମାନେ ମଞ୍ଜି କ ସେମିତି।
ସେମିତି ଚୁଲିରେ ଚୁଲି ପୁରା ମାନେ ନିହାତିେ ଟିକେ ଟିକେ ଇଏ ହେଇଯାଇଥିବ ତାକୁ ପକେଇକି ପାଞ୍ଚ ମିନିଟ୍ ଖଣ୍ଡା ରଖିବ ମାନେ ପୁରା କମ ନିଆଁ ଥିବ ସେମିତି ପାଞ୍ଚ ମିନିଟ ଖଣ୍ଡେ ରଖିଲେ ଯେମିତି ନ ପଡିବ ଆଉ ସେ ଭିତରେ ହଲସେ ସିଝା ଭଳିଆ ହେଇଥିବ ତାପରେ ତା ଯୋଉ ଚୋପା କେମିତି ଛଡେଇ ତାକୁ ଧୋଇକି ଖାଇଲେ ସେ ବଢିଆ ଲାଗେ େୁୁଛି ପଣସ ହଁ ଧଳା ଧର ମାନେ ସେ ଟିକେ ସିଝିକି ହେଇଯାଇଥିବ ରେଡ ରେଡ୍ ଟାଇପ ର କଲର ଆଉ ସେଇ ଭଳିଆ ନାଲି ନାଲି ଟିକେ ହେଇଯାଇଥିବ ଭଲ ଲାଗେ ସେ ଟେଷ୍ଟ ମିଠା ମିଠା ଲାଗେ ଏମିତି ନର୍ମାଲି ଯଦି ଆମେ ସେକୁ ଚୋବେେଇଦବା ତେନ୍ତୁଳି ମଞ୍ଜି ସେ ଗୋଟେ ପିତା ପିତା ଲାଗିବ ହେଲେ ସେ ପଢି ସାରିଲା ପରେ ସେ ବଢିଆ ଲାଗେ ଖାଇବା ପାଇଁ
ଆଚ୍ଛା ଆଚ୍ଛା, ହଁ ମୁଁ କେବେ ଖାଇନି।
ରେ ଖାନ୍ତି? ଯୋଉମାନେ ତେନ୍ତୁଳ୍ ପାଣିଆ।
ଖାଏ, ହଁ କଇଁୟା ବି ଆମର ଏବେ ଆସିଛି। ସେ ତ ଏପଟେ ତ ମିଳେନି, ସେ ଉମରକୋଟରୁ ମାନେ ଆମ ମାଉସୀ ଶାଶୁଘର ତ ସେ ସେପଟୁ ଦେଇଥିଲେ, ଏପଟେ କଇଁୟା ଏତେ ମାନେ କଞ୍ଚା କଇଁୟା। ମାନେ ମୋ ଶାଶୁଙ୍କୁ ଭାରି ଖଟା ପସନ୍ଦ କଞ୍ଚା କଇଁୟା ଖାଆନ୍ତି।
ଆମର ବି ସେମିତି ସେଆଡେ କଞ୍ଚା କଇଁୟା ଗଛ, ତା ଦେହରେ କଇଁଁୟା ପତ୍ର ଯୋଉ ହେଇଥାଏ ଆମେ ସେ କଇଁୟା ପତ୍ର କଇଁୟା କନ୍ କଞ୍ଚା କଇଁୟା, ତାକୁ ସବୁ ଆମେ ଚକଡିକି ଖାଉ ବହୁତ ଭଲ ଲାଗେ।
ଓହୋଃ। ଓହୋଃ ନାଇଁ ଓହୋଃ। ନାଇଁ ମୁଁ ସେ କଇଁୟା। ତ ଆମର ଶାଶୁ କଣ କରନ୍ତି ଚାରୁ କରନ୍ତି। ସେ ଚାରୁ କେମିତି କରନ୍ତି କି।
କେମିତି କରନ୍ତି?
ଏ କଇଁଆକୁ ସିଝେଇ ଦେବେ କଞ୍ଚା କଇଁୟାକୁ। ଲୁଣ ହଳଦୀ ଦେଇକି ସିଝେଇ ଦେେବେ ସେ ଟିକେ ନରମ ହେଇଗଲା ପରେ ସେ କ ସେ କଇଁୟାକୁ ଥଣ୍ଡା ହେଇଗଲା ପରେ ତାକୁ ଚକ୍ ଚକଡିଦେବେ, ଚକଡିକି ତାର ଯାହା ଥିବ ଯୋଉ ଗୋଟାଳିଆ ଟାଇପର ଯାହା ଥିବ ବାହାରିବ। ଫୁଟେଇ ଦେେବେ ସେଥିରେ ହଳଦୀ ଲଙ୍କାଗୁଣ୍ଡ ଦେଇକି ଫୁଟେଇ ଦେବେ, ଟିକେ ଚିନି ସେ ଫୁଟିଗଲା ପରେ ତାକୁ ରଖିଦେବେ ଛୁଙ୍କ ତାପରେ ମାରିବେ ଟିକେ ତେଲ ଆଉ ସୋରିଷ ଟିକେ କି ଫୁଟଣ ଟିକେ ଭୃଷଙ୍ଗ ପତ୍ର ରସୁଣ ଟିକେ ଛେଚିକି ପକେଇଦେବେ ପିଆଜ ଟିକେ ସ୍ଲାଇସ୍ଲାଇସ୍ କରିକି କାଟିଦେବେ, କାଟିକି ଛୁଙ୍କ ଯେମିତି ମାରନ୍ତି ସେମତି ମାରି ସେଇଟା ହେଇଗଲା ଚାରୁ ଆଉ, ଗୁଡ ବି ଟିକେ ପକେଇ ଚିନି ବଦଳରେ ଗୁଡ ବି ପକେ ହେଇପାରିବ।
ମିଠା ମିଠା ହୁଏ ତାହେଲେ?
ନା ଟିକେ ଜଷ୍ଟ୍ ମାନେ ବାଲାନ୍ସ୍ କରିବା ପାଇଁ ଖଟା ମିଠା ଟିକେ ବାଲାନ୍ସ କରିବା ପାଇଁ, ପୁରା ଖଟା କେମିତି ଲାଗେ ନା, ଖଟା ମିଠା ଟିକେ ବାଲାନ୍ସ କରିବା ପାଇଁ ଟିକେ ନହେଲେ ମୋ ଶାଶୁ ସୁଧୁ ଆମ୍ବିଳ ବି କରନ୍ତି ଗୋଟେ କଣ ଗୁଡ଼ ଆଉ ମି ମିଠା ଦେଇକି କରନ୍ତି ସିଏ ତେନ୍ତ୍ ତୁଳିରେ କରନ୍ତି ହଁ ଆପଣ ଜାଣନ୍ତି। ସେ ବ୍ରହ୍ମପୁର ସାଇଟ ରେ ସେଇଟା କରନ୍ତି ତାଙ୍କର।
ଆଛା ଆମର ହଏ ଆମର ହଏ କଣ କହିଲେ ତେନ୍ତୁଳି କ ତେନ୍ତୁରି କଇଁୟା କ ଆମରଉ ତେନ୍ତୁଳି ଆସେ। ସେ ତେନ୍ତୁଳିକୁ ମାନେ ଯୋଉଟା ପାଚି ଯାଇଥିବ ସେ କହଆ ଯେଉଟା ପାିାଇଥିବ ସେଇାକୁ ଆଣନ୍ତି ତା ଯେଉ ଚୋପାବା ଛଡ଼େଇ ଦଅନ୍ତି। ସେଇଟା କୁ ଖାଲି ଏମିତି ସୁଖ ଖାନ୍ତି। ତାପରେ ତା ଦେହରୁ ମାନେ ବାହାର କରିଦିଅନ୍ତି। ସେ ଯୋଉ ତା ଦେହରୁ ମଞ୍ଜି ସବୁ କାଢି ଦିଅନ୍ତି। ତା ଦେହରେ ମଞ୍ଜି କରି ସାରିଲା ପରେ ସେଥିରେ ଯୋଉ ବା ମସଲା ଆମର ସୋରିଷ ମସଲା ତେଲ ଏ ସବୁ ଆଉ ମସଲା ମସଲି କଣ ସେମିତି ଲଙ୍କାଗୁଣ୍ଡ ଫୁଣ୍ଡ ଦେଇକି ଚିନି ପ ନାଷ୍ଟିକେ ପଡେ ଲୁଣ ଟିକେ ଅଧିକା ପଡେ ସେଇଟାକୁ ଦେଇକି ତାକୁ ସବୁ ପାଗ କରିକି ତାପରେ ଏଇ ଯୋଉ ଏଥିରେ ଏଇ କଁୟାଁ ଯୋଉ ଗୁଡାକ ଆମେ ତା ଯୋଉ ଚୋପା ଆଉ ଯୋଉ ସେ ଯୋଉ ବାହାରେ ଯୋଉ ଚୋପା ଭଳି କଣ ସେ ସଛୂତା ଟାଇପ ର ସାଯାଉ ତା ଦେହରେ ସେ ପୁରା ଆଉ ଓ ତା ଯଉ ମଞ୍ଜି ସେ ସବୁ ଛଡି ସାରିଲା ପରେ ଯଉ ରହିଲା ତା ଯଉ ରସ ଟାଇପ ର ସେଗା ରହିଲା ସେଇଆକୁ ତା ଦେରେ ପକେଇକି ତାକୁ ଟିକେ ଭଲ ସେ ଗୋଳା ଗୋଳି କରିକି ତାପରେ ତାକୁ ସେମିତି ଗୋ ମାନେ ଗୋଲ ଗୋଲ କରନ୍ତି। ତାକୁ ଗୋଲ ଗୋଲ କରିକି ଗୋଟ କରିକି ତାକୁ ଏମିତି ରଖନ୍ତି। ତ ସେଇଟା ବହୁତ ଦିନ ରହେ ତାକୁ ଶୁଖାନ୍ତି। ଶୁଖେଇ ସାରିଲା ପରେ ତାପ ସେଗୁାରା ସବୁ ତ ବହୁ ଦିନ ପାଇଁ ରହେ। ତାକୁ ବର୍ଷ ହଉ ଦି ବର୍ଷ ହଉ ଏମିତି ଖାଆନ୍ତି। ହଁ ଲଡ ଡାଇବ୍ର କରିକି ରଖନ୍ତି ।ତାକୁ ହଁ ସେ ଗୋଟେ ଖାଆନ୍ତି। ଓଟତଆ ଦି ଦିନ ଖାଇହବ। ଏଇଭଳିଆ ତାକୁ ମାନେ ଛୋଟ ଛୋଟ ହିଁ ହଉ ତ ଛୋଟ ଛୋଟ ହିଁ କରିକି ରଖନ୍ତି ଆମର।ନହେଲେ ଏମିତି ସେଇ ଗୋଟା କ କିଛି ଛଡା ନଥିବେ ଗୋଟାରେ ଏଇ ମସଲା ସବୁ ଦେଇକି ଏଇ ରାଗ ମସଲା ହଏ ପୁରା ରାଗ ହବ ଏଇଟା ରା ବେଶ ଭଲ ଲାଗେ ପୁରା ରାଗ ଏମିତି ମସଲା କରିକି ସେ ମସଲା ସେ ଗୋଟାକୁ ଏମିତି ତା ଦେହରେ ଦେଇକି ତାକୁ ବୁଡେଇକି ତାକୁ ଶୁଖାନ୍ତି ମାନେ ସେ ଯୋଉ ମସଲା ହେଇଥିବ ସେଇଥିରେ ଏଇ ତିନି ତୁଳକୁ ବୁଡେଇ ଦିଅନ୍ତତା ତାପରେ ତାକୁ ଶୁଖାନ୍ତି ଶୁଖେଇ ସାରିଲା ଶୁଖିଗଲା ପରେ ତା ଏମିତି ଖାଆନ୍ତି ଆଉ। ମାନେ ସେଗୁରା ସବୁ ବହୁତ ଟେଷ୍ଟ ଲାଗେ ଆମର ସବୁ ଆମର ସେପଟେ ଏଇୟଆ କରନ୍ତି ମୁଁ ଦେଖିଛି ମୋ ବଡ ବୋଉ ହେଆ କରନ୍ତି। ସେମାନେ ଏଇଆ କରନ୍ତି ତେନ୍ତୁଳି ଇଏ ସେ ଆଉ କିଛି ଲେମ୍ବୁ ଆ ଚାର ହଁ ଲେମ୍ବୁ ଆଚାର ସେମିତି କରନ୍ତି। ଏତେ ଲେମ୍ବୁ ଆଚାରରେ ଏତେ ଏ-ଏ ଏଗୁଡ଼ା ଏତେ ପଡେନି ବୋଧେ ହେଲେ ଲେମ୍ବୁ ଆଚାର ବି ସେମିତି ହିଁ ହୁଏ ତାକୁ ସିଝେଇକି କିଏ ସୁଖେଇ କି ଏମିତି ସବୁ କରନ୍ତି।
ନାଇଁ ମୁଁ ଥରେ କରିଥିଲି ଏଇ ଯୋଉ ଲେମ୍ବୁ ମାନେ ଆମର ତ ଡେଲି ଲେମ୍ବୁ ୟୁଜ୍ ହଉଛି। ଆମ ଲେମ୍ବୁ ଗୁଡ଼ାକ ଚୋପା ଚିପୁଡ଼ି ସାରିଲା ପରେ ସେ ଲେମ୍ବୁ ଚୋପ ଫୋପାଡ଼ି ଦେଉଛେ। ସେ ଲେମ୍ବୁ ଚୋପା କୁ ଆପଣ ଗୋଟେ ଏ ବୋଟଲରେ ରଖିଦେବେ ସେଥିରେ ଲୁଣ ଟିକେ ପକେଇବେ ଲଙ୍କା ଗୁଣ୍ଡ ଟିକେ ପକେଇବେ ଚାଟ୍ ମସଲା ଟିକେ ପକେଇବେ ଆଉ ଗୁଡ଼ ଟିକେ ପକେଇବେ। ଚିନି ହଉ କିି ଗୁଡ଼ ପକେଇବେ ହେଲେ ଆପଣ ଡେଲି ବି ଖାଆନ୍ତୁ ଡେଲି ବି ଲେମ୍ବୁ ଚିପୁଡ଼ି କି ଯୋଉ ଖାଉଛନ୍ତି ଚୋପା ତା ଦେରେ ରଖି ରଖି ତାକୁ ଗୋଳେଇକି ଗୋଟେ ବୋଟଲ୍ ରେ ଖରାରେ ରଖିଦେବେ ଦେଖିବେ ତାକୁ ଖାଇବେ ପୁରା ଟେଷ୍ଟ୍ ଲାଗିବ କିଛି ଜଣା ପଡ଼ିବନି କି ଏଇଟା ମାନେ ଖାଲି ଲେମ୍ବୁ ଚୋପ
ହଁ ହଁ ହଁ ଆମର ସେଇଟା ମୋ ଦିଦି ବୋ ଏଇ ଅଛି ଦୁଇ ହଜାର ତେଇଶି ରେ ବୋଧେ ବାହାହେଲା। ଦିଦି ମାନେ ବଡ଼ ବାବା ଙ୍କ ଝିଅ। ସେ ବାହା ହେଲା ତା ସେ ଯୋଉଠି ବାହା ହେଇଛି।
ଲେମ୍ବୁ ଗଛ କୁ ମାନେ ଆମେ ତାଙ୍କ ଯେତେବେଳେ ତାଙ୍କ ଘରକୁ ଯାଇଥିଲୁ ତା ଜଷ୍ଟ୍ ଆମେ ଏଣ୍ଟ୍ରି ବି ମାରିନୁ ତାଙ୍କ ଘର ଟିକେ ସେ ବିଲ ମଝି ଟାଇପ୍ କୁୁ ତ ସେଇଟିକି ଆମେ ଚାଲିକି ଯାଉଚୁ ଦେଖିଲା ବେଳକୁ ଲେମ୍ବୁ ଗଛ ପୁରା ବଡ଼ ବଡ଼ ସେଥିରେ ବାରି ଲେମ୍ବୁ ସେ ସବୁ ବଢ଼ିଆ ବଡ଼ ବଡ଼ ବଡ଼ ପାଣି ବାହାରିବ ତା ଦେରୁୁ ସେ ପୁରା ପୁରା ଆମ୍ବିଲା ସେ ଲେମ୍ବୁ ସେଟା କୁ ଦେଖିକି ଆମେ ତ କହିବୁ ସବୁ ବର୍ଷ ଆମ ପାଖ୍ ସବୁ ଦି ତିିନି ଡ଼ବା ଯିବ ଆମ ପାଖକୁ। ହୋଉ ଆଚାର ତାଙ୍କର ଯେମିତି କରିକି ଏକୁ ଲେମ୍ବୁ ସବୁ ଇଏ କରିବି ନହେଲେ ସେମିତି କଞ୍ଚା ଲେମ୍ବୁ ବି ପଠାନ୍ତି ଘରକୁ ଯିଏ ବି ଯାଉ ତା ଘରକୁ ଏ ଭାଇ ଫାଇ ଯାଆନ୍ତି କେବେ ଦେଖା କରିବା ପାଇଁ କରନ୍ତି ସେ ସେମିତି ଘରକୁ ପଠାନ୍ତି ତ ସମସ୍ତେ ଏମିତି ଆଣିକି ସେ ଲେମ୍ବୁ ବଢ଼ିଆ ବାସ୍ ସେ ବହୁତ୍ ଭଲ ବା
ହଁ ଗାଁ ଲେମ୍ବୁ ଉରା ତ ବଢ଼ିଆ ବାସ୍ନା ଟିକେ ପକେଇଲେ ବି ବାସ୍
ସେଇ ଗୋଟେ ଲେମ୍ବୁ କୁ ବୋଧେ ମାନେ କେତେ? ଆଠ ଖଣ୍ଡେ ଖଣ୍ଡେ ବୋଧେ କରିହବ ସେ ଭଳିଆ ବଡ ବଡ ଲେମ୍ବୁ ଥାଏ ସେଟାକୁ ପୁରା ଏକରେ ପୁରା ଆମ୍ବିଳା। ତ ଖୁବ ଉ ବାସ୍ନା ସେମିତି ଲେମ୍ବୁ ଲେମ୍ୱୁ କାଟିଦବ ଟୋଟାଲ ଆମ ସେ ଯୋଉ ଗଳି ସାରା ସମସ୍ତଙ୍କୁ ବାସୁଥିବ ।ଲେମ୍ବୁ ତା ଘରୁ ଆସିବ ମାନେ ସମସ୍ତଙ୍କ ଘରକୁ ଗୋଟେ ଗୋଟେ ଦିଆହବ ସମସ୍ତଙ୍କର ଲୋଭ ଥିବ ସେଇପାଇ ସେମିତି ଆମେ ସମସ୍ତଙ୍କ ଘରକୁ ଦଉ ଏଇଗୁଡାକ ଏଇ ଆଚାର ହଁ ଆଚାର ଖଟା ଏସବୁକୁ ନେଇକି ଟିକେ ସ୍ତ୍ରୀ ଲୋକ ଓ କି ଝିଅ ପିଲା ସବୁ ବେଶୀ ଇଏ ଥାଏ ନା ହଁ ଏଇଟା ସମସ୍ତଙ୍କର ସେ କିଏ ନଖାଉ ସମସ୍ତଙ୍କର ଏଇଟା ଥାଏ ତ ସେଇ ପାଇଁ ଆମର ସେମିତି ଆସିଲେ ଦିଆ ହୁଏ ତାପରେ ସେଇ ଲେମ୍ବୁ ଇଏ କ ଯୋଉ ଚୋପା ଯେମତି ଆପଣ କହିଲେ ସେ ଚୋପା ତାକୁ ରଖିକି ଆମର ସେମିତି କରନ୍ତି ଆଉ ସେଇ ମାନେ ସିଝେଇ ସେ ଯୋଉ
ହଁ ହଁ ସିଝେଇକି ତମେ ଯ ଲିକ୍ୱିଡ ଯୋଉ କରୁନାହାତି ଏବେ ଯୋଉ ଲେମ୍ବୁ ଚୋପାରେ ଲିକ୍ୱିଡ଼ି କରିକି ବାସନ ଜେମ୍ କୁ ହେଉ କି କିଛି ଅ ଡ୍ରେସ ଫେସ ଯଦି କଣ ଲାଗିଯାଇଥିବ ସେ ସିଝେଇକି ସେ ପାଣିଟାକୁ ବାହାର କରିଦେଉଛନ୍ତି ।ସେଥିରେ ଟିକେ ଭିନେଗାର ଫାଇବାର ସୋଡ଼ା ଟିକେ ଦଉଛନ୍ତି ପକେଇ ଦେଇକି ତାକୁ ରଖୁଛନ୍ତି ତମେ ବାସନ ହେର ଟିକେ ଲିକଇଡ ମାନେ ନର୍ମାଲ ଲିକଇଡ ପକେଇ ଦେଇକି ତା ଦେହରେ ମିଶେଇକି ତମେ ଯଦି ବାସନ ବି ବାଜିବ ଦେଖିବ ବଢିଆ ବାସନ ମଜା ଭଲ ହଉଛି।
ହୁଁ। ଏଇ ଆସୁନ୍ତୁ ବହୁତ ଭଲସେ କରନ୍ତି ମୁଁ ଦେଖ ମୁଁ ଦେଖ ତ ଯୋଉ ହଏସ ସେଇ ତାକୁମିତି ସିଝେଇକି ରେ ଯୋଉ ଡବା କାଚ ଡବା ରେ
ହୁଁ ନ ସିଝିଲେ ବି ହବ ସିଏ ସେମିତି ଚୋପା ରଖି ରଖି ଯାଉଥିଲ ନା ସେ ଲୁଣ ଯୋଉ ପକେଇଥିବ ସେ ଲୁଣ ଟା ଖାଇଯାଏ ଲେମ୍ବୁ ଚୋପାକୁ ଏ ତ ଲୁଣ ଲଙ୍କାଗୁଣ୍ଡ ଟିକେ ପକେଇ ଦେଲେ ହଁ ଲେମ୍ବୁ ତାର ଆପେ ଆପେ ଅଟୋମେଟିକ ହେଇଯିବ ତମେ ତାକୁ ରଖିକି ଖାଇପାରିବ ଖରାରେ ଟିକେ ରଖିଦେଲେ କଣ ଟିକେ ଖରାପ ହବନି ଆଉ। କିନ୍ତୁ ମିକ୍ସ ଟିକେ କରହୁଥିବ ମଝି ମଝିରେ ଟିକେ ମିକ୍ସ ନ କଲେ ଉପର ଲେମ୍ବୁ ଗୁରା ଶୁଖିଲା ରହିଯିବ।
ଖରାରେ ଥୁଆ ହେଇଥିବ ଆମେ ତ ଯାଉନ ଆସୁ ତାକୁ ଖାଉଥିବୁ ଆମେ ଦିଦି ମୁ
ଖରାପ ହେଇଯିବ। ଗରମ ଗରମ ଆଚାର ଜମା ଖାଇବା କଥା ନୁହେଁ କୁହନ୍ତି ଆମ ଘରେ ଚିଡନ୍ତି କହିବେ ଜମା ହଁ କାରଣ ପେଟ ଖରାପ ହେଇଯଏ।
ମତେ ଭାରି ଭଲ ଲାଗେ ଏବେ ଆଚାର ଖାଉ ନିଓ।
ହଉ ଠିକ ଅଛି, ଆମେ ପରେ କଥା ହବା ଆଉ ।
ଆଜ୍ଞା, ଆଜ୍ଞା ରଖୁଛି ।